ଭଲ ଅଛନ୍ତି?
ନମସ୍କାର।
ନମସ୍କାର ନମସ୍କାର ଭଲ ଅଛନ୍ତି?
ହଁ ହଁ ମୁଁ ଭଲ ଅଛି ଆ
ଆଜ୍ଞା। ହଁ ବହୁତ ଭଲ ଅଛି ଟିକେ ଦି ଦିନ ହେଲା ଥଣ୍ଡା ଖାସ ଟିକେ ଧରି ଦେଇଛି
ଓହୋ ସେପ ଏ ଯୋଉ ସେପଟେ ବୋଧେ ବର୍ଷା ହଉଥିବ ନୁହଁ ବହୁତ?
ନିଶ୍ଚୟ ନିଶ୍ଚୟ। ପୁରା ପ୍ରବଳ ବର୍ଷା ତିନି ଦିନ ଚାରି ଦିନ ହେଲା ତାକୁ ଟିକେ ବର୍ଷା ହେଇଥିବାରୁ ପୁରା ତାକୁ ଟିକେ ଧରିଦେଇଛି ହ ଆପଣ ସେପଟେ ଭଲ ସବୁ?
ହଁ ଭଲ ମୁଁ ବାଲେଶ୍ୱର ରୁ
ଆଛା ଆଛା ଆଛା।
ଆପଣ ଯୋଉ ଥଣ୍ଡା ଥଣ୍ଡା ହଁ ମୁଁ ଏକ୍ଟୁଆଲି ପଢାପଢି କରୁଛି। ଥଣ୍ଡା ପାଇଁ କିଛି ଔଷଧ ପତ୍ର ଖାଇଲେଣି କି ନାଇଁ?
ହଁ ଖାଇଥିଲି ଟିକେ କମିଛି କାଲି ତ ଟିକେ ଅଧିକା ଥିଲା ଆଜି ଟିକେ କମିଛି ଗୋଟେ ଔଷଧ ଥିଲା ନା ନା ହୋମ୍ ଘରର ଔଷଧ ବୋଲି କି ତୁଳସୀ, ଅଦା, ଗୋଲମର୍ଚ ଏସବୁ ଉପରେ କଡ଼ା କରି ଟିକେ ପିଇଦେଲି। ନ୍ୟାଚୁରାଲ ପୋତି କରୁଛନ୍ତି ସେଟା ଟିକେ ଖ ସେ ଭଲଥିଲା ଟିକେ ଏବେ ସକାଳୁ ଟିକେ ଖାଇଦେ
ହୁଁ ହୁଁ।
କରଛିଁଆ ଆପଣ ସେପଟେ ବର୍ଷା ନାଇଁ କି?
ଏବେ ମାନେ ବର୍ଷା ହଉଥିଲା ଏବେ ଖରା ହେଇଛି ଟିକେ ମାନେ ଖରା ଟିକେ ବର୍ଷା ଏମିତି।
ଆଉ କୋଉ କୋଉ ଶ୍ରେଣୀରେ ପାଠ ପଢୁଛନ୍ତି?
କ କହିଲେ?
ବାଲେସ୍ୱର କୋଉ ଜାଗାରେ ଆପଣ ଘର ସ୍ୱର?
ନାଇଁ ପ୍ରୋପର ବାଲେଶ୍ୱର୍।
ଆଚ୍ଛା ସ୍ୱର ତୁ ବାଲ ମୁଁ ବ୍ରରମପୁର କହୁଥିଲେ ବା।
ଆହା ଯା
ପ୍ରପର୍ ବରମପୁରୁ।
ହୁଁ ହୁଁ।
ସ୍ୱର ରେ ମ ମର ଗୋଟେ ସାଙ୍ଗ ରହୁଛନ୍ତି ତ?
ଆଜ୍ଞା।
ସ୍ୱର ଠୁ ବାଲେଶ୍ୱର କେତେ ଦୂର ହଉଛି ଗୋଟେ ଦି ଘଣ୍ଟା ରାସ୍ତା ବୋଧେ ଚାଳିଶ କିଲ ସେ ସୋର ଷ୍ଟେସନ ପାଖରେ ଗୋଟେ ଛୋଟିଆ ଗାଁ ଟେ ଅଛି। ରଙ୍ଗ ପୋତିନି ନା କ ଗାଁ ଟି।
ଆଛା।
ହଁ ସେଇଠିକ୍ ମୁଁ ଯାଇଥିଲି ଥରେ। ମୋ ସାଙ୍ଗ ଜଣେ ରହୁଛନ୍ତି ହଁ।
ଆଉ ବାଲେସ୍ୱର କୋଉଠି କିଛି ବୁଲି ନାହାନ୍ତି?
ହଁ ବାଲେଶ୍ଵର ଯାଇଥିଲି ଯାଇ ଥିଲେ ବାଲେଶ୍ଵରରେ ଆପଣଙ୍କର ସେପଟେ ଜଣେ ବୈଦ ଜଣେ ଥିବ ମନେ ଥିବ ନୀଳଗିରି ଯୋଉ ଅଛି ସେ ପାଖରେ ଗୋଟେ ବ୍ରହ୍ମପୁରୁ ବୋଲି ଅଛି ଜାଗା ଟେ ଅଛି।
ହୁଁ ହୁଁ ଅଛି।
ହଁ ସେଇଥିରେ ଗୋଟେ ସେ ବୈଦ ଯୁ କିଡନୀ ପାଇଁ ଔଷଧ ଫଔଷଧ ଦଉଥିଲେ। କ୍ୟାନସର୍ ପାଇଁ ସିରିଡି ଯାଇ। ସିଡ଼ି ଥରେ ଯାଇଥିଲି ପଞ୍ଚଲିଙ୍ଗେଶ୍ଵର ଯାଇଥିଲି। ସେପଟେଆ ମୁ ଯାଇଥିଲୁ ହଁ ବାଲେଶ୍ଵରକୁ ଯାଇକି ଥରେ ଆସିଥିଲି, ଥରେ ନାଁ ଦି ଥର କଁ ଯାଇଚି?
ଆଉ ଯୋଉ ଚାନ୍ଦିପୁର୍ କ୍ଷେପଣାସ୍ତ୍ର ଚାନ୍ଦିପୁର୍ ବେଳାଭୂମି ଏସ
ନା ନାଇଁ ସେପଟେ ଆଉ ଯାଇନି। କଣ କିନ୍ତୁ ଆଜ୍ଞା! ଆଜ୍ଞା! ଆପଣ କେବଳ ପ୍ରଶାନ୍ତି।
ମୁଁଉଁ ଏଁ ଯାଇଥିଲି ବରହମପୁର୍। ଆଁ ଥରେ ଦୁଇଥର ଯାଇଛି। ଥରେ ହେ ଏ ଏମତି ମାନେ ଖିମଜି ଯାଇଥିଲି ସୁନା କିଣିଆକୁ। ଆଉ ଥରେ ଏମତି ହଁ ସେଦିଅ ଠାରୁ ଆଚ୍ଛା। ଏପଟେ ଅଫର୍ ଥିଲା ଗୋଟେ ଦୁଇ ହଜାର ଉଣେଇଶ ମସିଆରେ। ମାନେ ହେ ହେ ଅଫର୍ ଥିଲା ତ ଯାଇଥିଲୁ ଘରେ ସମସ୍ତେ।
ପୁରା ଆସିଲେ ଆଉ ସେଇଟା ଭୁବେନେଶ୍ଵର କଟକରେ ଭିତୁରୁଥିଲା ଆପରତ ସେଇ ନିର୍ବାଚନରେ ନା।
ହଁ ହଁ ଭୁବନେଶ୍ଵର୍ କଟକରେ ଥିଲୁ। ଆକଚୁଆଲି ସେଇଥର ଉଣେଇଶ ମସିଆରେ କଁ ଗୋଟେ ଅଫର୍ ଥିଲା? ହ ପ୍ରତି ଦଶ ଗ୍ରାମ୍ ରେ ବ ବରହମପୁର ଖିମଜିି ରେ ଦଶ ହଜାର୍ ଟଙ୍କା କମ୍ ଥିଲା।
ମାନେ ସେଇ ସେମ୍ ମାସେରେ ନୂଆଟା ଖୋଲିଲେ ଅକ୍ଟୋ ତରିଶି ଖିମଜି।
ହଁଅଁ ପଠେଇକି କଣ ଯା ହଉ, ହଁଅଁ ତ ସେଥିପାଇଁ ଆମେ କହିଲୁ ଦଶ୍ ଦଶ ହଜାର୍ ଯଦି ପ୍ରତି ଦଶ ଗ୍ରାମ୍ ରେ ଆମେ କମ୍ ପାଇବୁ କାଇଁ ଯିବୁନି ଆମେ ସବୁ ଫ୍ୟାମିଲି ଯାଇଥିଲୁ ଆଉ।
ଆଜ୍ଞା। ଆଜ୍ଞା। ଆଉ ଗୋଟେ
ନାଇଁ ନାଇଁ ଏମତି ମାନେ ଘର ଲୋକଙ୍କ ପାଇଁ କିଣାକିଣି ପାଇଁ କି। ଯାଇ ଥିଲୁ ଆଉ। ହଁ ହଁ, ବଡାବଡି ଆଉ ଆପଣ ଙ୍କର ନାଇଁ ଏବେ ତ ମୁଁ ମାନେ କମ୍ପିଟିଟିପ୍ ପାଇଁକି ପ୍ରିପେଆରସନ୍ କରୁଚି।
ଆଜ୍ଞା! ଆଜ୍ଞା!
ଆଉ ଆପଣଙ୍କର ସେପଟେ ଗଞ୍ଜାମ ରେ କଣ ସବୁ ଦର୍ଶନୀୟ ସ୍ଥାନ ଅଛି। ଖାଇବା ପିଇବା କଣ କେମତି କାଇଁନା ସାଉଥ୍ ପଟ ଟିକେ ଖାଇବା ଚେଞ୍ଜ ହୋଉଥୁବ। ଆମ ଏପଟ ଠୋଉଁ।
ହଁ ନିଶ୍ଚୟ ଆପଣ ତ ଜାଣିଚନ୍ତି କହିଦେଲେ ସାଉଥ୍ ସାଇଡ୍ ର ଆପଣ ବୋହୁତ୍ ଖାଇବା ଦେଲେ। ହଁ ଛୋଟ ଖାଇବାକୁ କୋଉଠିବି ଆପଣ କୁଆଡୁ ପାଇବେନି। ବରହମପୁରୁର ଫେସିଲିଟି ଖାଇବା ଓପେରେ ଆପଣ ସବୁବେଳେ ଦେଖୁଚନ୍ତି ଦେଖନ୍ତୁ କି ୟୁଟ୍ୟୁବ୍ ଦେଖନ୍ତୁ କି ଯା ବ୍ଲଗର ମାନେ କରୁଚନ୍ତି ଯାହା ଦେଖୁଚନ୍ତି, ବରହମପୁରର ଖାଇବା ସେଟା ଆପଣ କୋଉଠି ପାଇବେନି। ବୁଝିପାରୁଚନ୍ତିତ ଯାଆନ୍ତୁ ଯାଆନ୍ତୁ ବରହମପୁରୁ ଖାଇବା ତାର
କଣ କଁଣ୍ କଁଣ୍ ମିଳେ ଖାଇବାରେ?
ବରହମପୁର ରେ ଆପଣ ସାଉଥ୍ ଇଣ୍ଡିଆନ୍ ର ସବୁ ଆଇଟମ୍ ମିଳିବ। ନର୍ଥ ଇଣ୍ଡିଆନ୍ ର ମିଳିବ। ବୁଝିଲେନା ସବୁ ଜିନିଷ କୋଉ ଜିନିଷ ନାଇଁ ଯଏ କି ଆପଣଙ୍କୁ ପ୍ଲସ୍ ହେଲଦି। ଦିଟା ଯାକ ପାଇବେ। ବୁଝିପାରିଲେ ପୁରୀ ହଁ ବୋହୁତ୍ ବୋହୁତ୍ ବୋହୁତ୍ ଆପଣ ଥରେ ବି ଆସଚନ୍ତି ଦେଖିଚନ୍ତି ସେ ଖେମଜି ଆଗେରେ ଦେ ଖି ଥିବେ ଗୋଟେ ଲସି ଦୋକାନ ଅଛି। ସେ ଲସି ଦୋକାନ ଯିଏ ପାଇଛି ସେ ପୁଣି ରିଟର୍ଣ ଆସିକି ଦୋକାନ୍ ସାଇଟ୍ ରେ ଆପଣ କେମତି ଆସଥିଲେ କୋଉଠିକି? ଆଁ ଆଉ ବରହମପୁର୍ ରୁ ତ ଆପଣ ଜାନଥିବେ, ବରହମପୁରର ଗଞ୍ଜାମ ଇଷ୍ଟ ଦେବୀ ମା ତାରା ତାରିଣୀଙ୍କ ମନ୍ଦିର ଅଛି। ଯେମତିକି ତାରା ତାରିଣି ବରହମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ପ୍ରତି ଦି ବର୍ଷରେ ଥରେ ହୋଉଚି। ସେଇଟାବି ଜାଣିଥିବେ ବ୍ରରହ୍ମପୁର ଗୋପାଳପୁର ଅଛି ଗୋପାଳପୁର ଅଛି ଭୈରବ ସେ ସେ ଗୋପାଳପୁର ବିଚ ଅଛି ବ୍ରହମପୁର
ହଁ ଆ ମେଡିକାଲ କଲେଜ ତ ଅଛି ଆପଣଙ୍କ ବ୍ରହ୍ମପୁରୁ ରେ ଅଛି
ଆଉ ଏବେ ତ ବର୍ତ୍ତମାନ ଇସ୍ରୋ ଗୋଟେ କରିଦେଲାଣି ମନେ ଅଛି ନା ଇସ୍ରୋ ର
ଇସ୍ରୋ ର କଣ?
ଆଇଜର ଆଇଜର ଆଇଜର ଯୋଉଟା କି ଇଣ୍ଡିଆ ତିନିଟା ଜାଗାରେ ହିଁ ଅଛି। ବୁଝିଲୁ ନା ଆଇଜର ଟା ସେଟାବି ବ୍ରହ୍ମପୁରରେ ଖୋଲିସାରିଲାଣି ଦିଇ ବର୍ଷ ହେଲାଣି ଅଲରେଡି।
ଏମାନେ ତାର କୋର୍ସ ବି ଷ୍ଟାର୍ଟ ହେଲାଣିି ପିଲାଙ୍କ ପଢେଇବା ପାଇଁ କି ଆ
ବର୍ଷ ହେଲାଣି ଚା ଚାରି ବର୍ଷ ହେଲାଣି ଆରମ୍ଭ ହେଲାଣି।
ଆଁ ହଁ ଆଜ
ତାର ପୁରା ବହୁତ କ୍ୟାମ୍ପସ ସବୁ ବଡ଼ ବିରାଟ କ୍ୟାମ୍ପସ କରିକି ଛିଡା ହୋଇଛନ୍ତି ସାଇନ୍ସ ଡିସ୍କସନ ଟାଟା ଅଛି ସେଇଟା ବି ବହୁତ ବି
ଆମ ବ୍ରହ୍ମପୁର ବି ଗଞ୍ଜାମରେ ବହୁତ ବଡ ଏରିଆ ନୁହଁ କି ବି
ବହୁତ ବହୁତ ହାଇଏଷ୍ଟ ପପୁଲେସନ ଆଜ୍ଞା ଆପଣ ଜାଣିଥିବେ ମାନେ ଓଡିଶାରେ ଯେତିକି ପପୁଲେସନ ଅଛନ୍ତି ତାର ୱାନ୍ ଥାର୍ଡ ହେଉଛନ୍ତି ଗଞ୍ଜାମ ର। ବୁଝିପାରିଲେ ଯଦି ଫାଇଭ କୋରଡ ଲୋକ ହେବେ ତାଲେ ବ୍ରହ୍ମପୁର ଆକ ସିଷ୍ଟୀ ଲାକ୍ସ ସେଭେନଟି ଲାକ୍ସ୍ ଲୋକ ଅଛନ୍ତି। କାଲି ଆମର ଗଞ୍ଜାମ ଡିଷ୍ଟିକରେ ଅନ୍ୟମାନଙ୍କ ତିରିଶି ଟା ଜିଲ୍ଲା ରେ
ତାହେଲେ ଆପଣ ବ୍ରହ୍ମପୁର ଲୋକ ମାନେ ଗଞ୍ଜାମ ର ଲୋକ ହିଁ ସରକାର ଗଠନ କରିଦେବେ ଯାହାକୁ ଚାହିଁବେ।
ହଁ ସେମିତି ଆଜ୍ଞା ହବନା ବେ ତେରଟା ଏମପି ଏ ସରି ଦିଟା ଏମପି ଆପଣ ଗୋଟେ ଡିଷ୍ଟ୍ର୍ଟରୁ ଗୋଟେ ମିଳିବାଟା ଠିକ ନାଇଁ ଏମପି ଗଞ୍ଜାମ ଡିଷ୍ଟିକ୍ ରେ ଦିଟା ଅଛି ଏମପି।
ଓହୋ ଅ ଦି ସତରେ କି? ସତରେ ଦିଇଟା ଏମପି ମୁଁ ଜାଣିନଥିଲି।
ବ୍ରହ୍ମପୁର ଏମପି ଆସ୍କା ଏମପି ବ୍ରହ୍ମପୁର ଆସ୍କା ଏମପି ଜାଣିଥିବେ
ଆଜ୍ଞା
ଗତ ଥର ଥିଲେ ଆମର ଯୋଉ ପ୍ରମିଳା ଆ ପ୍ରମିଳା ବିଷଇ ଥିଲେ।
ଆଜ୍ଞା
ଯିଏ କି ଅଷ୍ଟମ ଫେଲ ହେଇକିରି ମଧ୍ୟ ଯେଇ ଆସେମ୍ବଲି ରେ ବସିଲେ। ଆସ୍କା ଏମପି ବୁଝପାରିଲ ନବୀନ ପଟ୍ଟନାୟକ ର ଏରିଆରେ ବୁଝିପାରିଲେ
ହଁ।
ଆଉ ହିଞ୍ଜିଲି କାଟରେ ଯୋଉଟା କହୁଥିଲୁ ବ୍ରହ୍ମପୁର ଠୁ କୋଡିଏ କିଲୋମିଟର ଯୋଉଟା କି ନବୀନ ପଟନାୟକ ପାଞ୍ଚଥର ମୁଖ୍ୟମନ୍ତୀ ହୋଇଥିଲେ।
ହଁ ମାନେ ବହୁତ ଭଲ ଜାହଉ ଦୁଇଜଣ ଏମପି ଆପଣଙ୍କ ଏରିଆରେ ନୁହେଁ ମାନେ ଆପଣ ଗଞ୍ଜାମରେ
ଗଞ୍ଜାମ ର ଦିଟା ଆପଣ ତିନିଟା ଡିଷ୍ଟ୍ର୍ଟକୁ ଗୋଟେ ମିଶେଇଥିବ ଦିଟ ଡିଷ୍ଟ୍ରିକୁ ଗୋଟେ ମିଶଥିବକିନ୍ତୁ ଗଞ୍ଜାମ ଦିଟା ଏମପି ଚଉଦଟା ଏ ମେଲେ
ମାନେ ମତେ ଲାଗୁଚି ଓଡିଶାର ସବୁଠୁ ହାଇଏଷ୍ଟ ବୋଧେ ଆପଣଙ୍କର ଏମଏଲ ସଂଖ୍ୟା।
ଚଉଦଟା। ଆପଣ ଦେ ଶହେ ସତ ଚାଳିଶ ରୁ ଗଞ୍ଜାମ ଡ଼ିସ ଟୂଟାଲି ଚଉଦଟା ଏମପି ଏମ ଏଲେ ବୁଝିପାରିଲ ଗଞ୍ଜାମ ଛତ୍ରପୁର ଖଲିକୋଟ ତାପରେ ପଲୁସରା ଆଉ ଏଇଠୁ ବି ଏବେ ବି ଯୋଉ ମନ୍ତ୍ରୀ ଅଛନ୍ତି ବ୍ରହ୍ମପୁରର ଆମ ଗଞ୍ଜାମ ଡିଷ୍ଟ୍ରିରୁ ଛଜଣ ମନ୍ତ୍ରୀ ଅଛନ୍ତି।
ଆଜ୍ଞା ଆଜ୍ଞା ଆଉ ସେମାନେ ସବୁ ମାନେ ଆମର ଯୋଉ ଗଞ୍ଜାମର ଜିଲ୍ଲା ପାଇଁ ସବୁ କାମ କେମିତି କଣ ହଉଛି ସରକାରର ର? ପଦକ୍ଷେପ ସବୁ
ଉଁ ଚାଲିଛି ଚାଲିଛି ସମସ୍ତେ ଯାହା ଲାଇନରେ ସବୁ ଆମେ କରୁଛନ୍ତି। ବୁଝିପାରିଲେ? ଆଉ ଯିଏ ଯା ଲାଇନରେ ସମାନେ ଜାଣିଚନ୍ତି ସେ ପଲଟିକାଲ ଟାକ୍ସ। ସେମାନେ ତାଙ୍କର ଲାଇନ ତାଙ୍କେ ଠିକ ରେ ଅଛନ୍ତି ତାଙ୍କେ ତାଙ୍କର ଲାଇନ କୁ ଠିକ ଭାବରେ କରୁଛନ୍ତି। ବୁଝିପାରିଲେ? ଆଉ ଇଏ ଆମର ଯେହେତୁ ସାଉଥ ଓଡ଼ିଶାର ରହୁଚି ହବ ହଉଛି ବମ। ବୁଝିପାରିଲେ? ଆମ ଦଶଟା ଡିଷ୍ଟ୍ରିକ୍ଟ ଆ ଉପରେ ଡିପେଣ୍ଡବଲ ହଉଛି ଯେ ର ରାତି ପାଇଲେ ବ୍ରହ୍ମପୁର ଉପରେ। ମାଲକାନଗିରିର ହୁଁ ସବୁ ମାର୍କେଟ ଏରେଆଠୁ ଆରମ୍ଭ କରି କରି କିମ୍ବା ଆପଣ ମେଡିକାଲ ହଉ କିମ୍ବା କୋଟ ମାନେ ଯୋଉ ଡିଷ୍ଟ୍ କୋଟ କହୁଚନ୍ତି ଡିଷ୍ଟିଡ କୋର୍ଟର ମାନେ ବିଭିନ୍ନ ପ୍ରକାରର କେସ୍ ଫେସ୍ ରହୁଛି ସବୁ ବ୍ରହ୍ମପୁରରେ ହଉଚି।
ଓ ମାନେ ସେଇଠିକି ସବୁ ଆସନ୍ତି ଲୋକମାନେ ନା ଆଠ ଦଶଟା
ଆଜ୍ଞା ଆଜ୍ଞା ଆଜ୍ଞା ମାଲକାନାଗିରି, ଜୟପୁର, କୋରା ପୁଟ, ନବରଙ୍ଗପୁର, ଗଜପତି, ବୌଦ୍ଧ, ଫୁଲବାଣୀ, କନ୍ଧମାଳ, ବୁଝିପାରିଲୁ ନା। ଏବେ ବଲାଙ୍ଗୀର କିଛି ଲୋକ ଏ ସବୁ ଯାକ ଲୋକ ବ୍ରହ୍ମପୁର ଉପରେ ଡିପେଣ୍ଡ ତାକୁ କାହିଁକି ଆମେ ବହୁତ ଲୋକ
ବିଶେଷ କରି ମେଡିକାଲ କେସ୍ ପାଇଁ ତ ଆସୁଥିବେ।
ବହୁତ ବହୁତ ଆଜ୍ଞା ଆଜ୍ଞା ବଡ଼ ହସ୍ପିଟାଲଟା। ଆଉ ଦେଖିବାକୁ ଗଲେ ତ ପ୍ରଥମର ଓଡିଶାର ଚାରିଟା ନା। ତିନିଟାର ଥିଲା ଗୋଟା ହଉଛି ବୁର୍ଲା, ସମ୍ବଲପୁର କଟକ ଆଉ ବ୍ରହ୍ମପୁର। ମାନେ ମେଡିକାଲ କଲେଜ ଏବେ ସିନା ଗୋଟେ ଗୋଟେ ଗୋଟେ ଆରମ୍ଭ ହଉଛି କିନ୍ତୁ ନହେଲେ ଦେଖିବେ ଏମକେସିଜି ବହୁତ ନାଁ ରଖିଛି।
ହଁ ଲୋକ ତ ମାନେ ଏବେ ବି ମାନେ ଏସିବି କେସିଜି ଦିଟାକୁ ବେଶୀ ପ୍ରିଫର କରନ୍ତି। ଅଲଗା କହା ଉପରେ ନହେ କଲେ କୋଉଠି ଗଲେ ଅଲଗା କୁଆଡ ବଟ ଏଇ ଦିଟା ତ ବହୁତ ମାନେ ଫେମସ।
ଆଉ ଏବେ ବ୍ରହ୍ମପୁରରୁ ମତେ ମେଡିକାଲ ଟା ହବ ଅଇଛା ଲାଗେ, ସମ ହସ୍ପିଟାଲ ମତେ ଭୁବନେଶ୍ୱରର ସିଏ ବି ବ୍ରହ୍ମପୁର ପଲେଇ ଆସିଲାଣି। ଆଉ ହାଇଟେକ୍ ମେଡିକାଲ ବି ବ୍ରହ୍ମପୁରକୁ ଆସିଲାଣି। ହାଇଟେକ ର ମାଲିକ ଯିଏ ଯୋଉ ରହୁଛି ଭୁବେନଶ୍ଵର ସିଏ ତ ବ୍ରହ୍ମପୁର ମାଲିକ।
ଆଜ୍ଞା ହୁଁ ହୁଁ।
ତିରୁପତି ପାଣିଗ୍ରାହୀ ଯିଏ ଅଛି ସେ ବି ବ୍ରହ୍ମପୁର ଲୋକ ପ୍ରପର ବ୍ରହ୍ମପୁର ଲୋକ। ଆପଣ ଯୋଉ ଗାନ୍ଧୀ ଇୁଟ ଅଫ୍ କଲେଜ ଅଛି ଜି ଏସ୍ ଟି? ଆପଣ ଜାଣିଥିବେ ଭଲ ବଡ ମିଷ୍ କଲେ ମାନେ ଆଉ ତାର ମାଲିକ ତାର ମାଲିକ ବି ବ୍ରହ୍ମପୁର ଯୋଉଟା ଗୁଣପୁରଲ ଅଛି ଏଇଟା। ଗାନ୍ଧୀ ଗାନ୍ଧୀ ସବୁ ବ୍ରହ୍ମପୁର ଲୋକ ବହୁତ ଛନ୍ତି ବ୍ରହ୍ମପୁରର ଲୋକ ଯାଇକି ରାଷ୍ଟ୍ରପତି ବି ହେଇଛନ୍ତି ଯାଣିଥିବେ ବୋଧେ।
ଭିବି ଭିବଗିରି ଭିିବଗିରି ଭିବଗିରି ନାଇଁ ନାଇଁ ଭି ଭିବି ଗିରି ସେ ହଉଛନ୍ତି ଏ ଯୋଉ ନାଇଣ୍ଚିନ ସିକ୍ସିଟୁ ସିକ୍ସିଟିଥ୍ରୀ ସେଇ ପାଖରେ ଦେଖନ୍ତୁ? ବରହମ୍ପୁର ଜେକି ପ୍ରପର ବାସିନ୍ଦ ଜେଗ ରାସ୍ତା କରିଥିଲେ, ।
ଆ ସେ କିନ୍ତୁ ମାନେ ଓଡିଆ ଓଡିଆ ସେ?
ଓଡିଆ ଓଡିଆ ଓଡିଆ ଓଡିଆ ଓଡିଆ ଓଡିଆ ଏବେ ହଉଛନ୍ତି ଇ ଇଏ ହଉଛନ୍ତି ସେକେଣ୍ଡ।
ଆମ ପ୍ର ଆମର ଯୋଉ ଆମର ସରି ବାରିପଦାର ଯୋଉ
ଆଜ୍ଞା ଆଜ୍ଞା। ଠିକ୍ ଅଛି ମୁଁ ଆପଣଙ୍କୁ ଆଉ ଥରେ ପୁଣି କେତେକଳେ ସୁବିଧା ହେଲେ ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ।